ଅଁ, ହଁ ମ୍ୟାଡ଼ାମ୍ ଶୁଣାଆଉଛି କହୁନାହାନ୍ତି।
ଆଚ୍ଛା, ମୁଁ କହିଲି କଁ କରୁଥୁଲେ?
ହଁ। କଁ କରୁଥିଲେ ମ୍ୟାଡ଼ମ୍? ହଁ ମ୍ୟାଡ଼ମ୍ କୁହନ୍ତୁ।
ମୁଁ କହିଲି ଏଠି ବସିଥିଲି, ଆପଣ କଁ କରୁଥୁଲେ?
ମୁଁ ଏଠି ବସିଥିଲି ଆଉ।
ଆଚ୍ଛା। ଆଉ କଣ କୁହନ୍ତୁ। ଆଜି ଭାତ, ଡାଲମା, ଭଜା, ପାମ୍ପଡ଼ ଆଉ ଆଳୁ ଭର୍ତ୍ତା, ତମର କଣ ଖାଇବା?
ଅ ମୁଁ ଖାଇଥିଲି ଭାତ ଅ ସଜପଖାଳ ଭାତ ସଜନାଛୁଇଁ, ଆଳୁ ବେସର ଦେଇକି ଭଜା ହେଇଥିଲା। ଆଉ ଆମ୍ବ, ଶାଗ ଭଜା।
ଜା
ଏମିତି ସବୁ ହେଇଥିଲା ଆଉ କିଛି ନାହିଁ ଏତିକି।
ଆଚ୍ଛା ବଢ଼ିଆ ଯୋଉ ହଁ ହଁ ଯୋଉ ଛୁଇଁ ଆଳୁ ବେଶର ବଟା ବଜା ସେଟା କେମିତି କଣ କର ଜାଣିଚ? କୋହୁନ କେମତି କର। ସଜନା ସଜନା ଛୁଇଁ ଆଳୁ ସହିତ ପ୍ର ପଣସ ମଞ୍ଜି ବି ପଡ଼ିଥିଲା।
ବୁଝିଲେ ତାକୁ ପ୍ରଥମେ ସବୁ କାଟି ଦେଇକି ବ ସବୁ ପରିବା ସଜନା ଛୁ ଏ ହେଲା ଆଳୁ, ପଣସ ମଞ୍ଜି ତାକୁ ଭଲ ଭା ଅରେ କାଟିକି ପାଣିରେ ଧୋଇଦେବେ। ହଁ ଏପଟେ ତାପରେ କଡ଼େଇ ବସେଇକି ତେଲ ଟିକେ ପକେଇବେ। ତେଲ ଉଷୁମ ହେଲା ପରେ ସୋରିଷ ଫୁଟେଇଦେବେ। ସୋରିଷ ଫୁଟେ ଇ ଆପଣ ବେସର ଯୋଉ ବାଟିଥିବେ ବେସ୍ ଉ ସୋରିଷ, ଜିରା ଆଉ ଲଙ୍କା, ଅଳ୍ପ ରସୁଣ ଆଉ ଟି ଟିକେ ପିଆଜ ପକେଇକି ବାଟିଥିବେ ସେ ବେସରଟା, କଡ଼େଇରେ ତେଲ ଗରମ ହେଲା ପରେ ସୋରିଷ ବଘାରିକି ତା ଧେରେ ମସଲାଟା ପକାଇବେ।
ଉ ଆଚ୍ଛା।
ମସଲାଟା ଟିକେ ହେଲା ପରେ ପକେଇବେ କଁ କହିଲେ ଆଳୁ ଆଉ ପଣସ ମଞ୍ଜି ପ୍ରଥମେ ଟିକେ ପକେଇଦେବେ, କାରଣ ସେଟା ଟିକେ ଟାଣ ଜିନିଷ ନାଁ। ସେଟାକୁ ପାଞ୍ଚ ମିନିଟ୍ ଯାଏଁ ସିଝିିବାକୁ ଛାଡ଼ିଦେବେ, ପାଞ୍ଚରୁ ସାତ ମିନିଟ୍ ତ ସେଇଟା
ସେଇଟା ସିଝିଲା ପରେ
ଏଁ ଆପଣ ତ ସଜନା ଛୁଇଁ ତା ଧେରେ ପକେଇବେ। ତାକୁ ପୁରା ପନ୍ଦର ମିନିଟ୍ ଯାଏ ଘୋଡ଼େଇକି ରଖିବେ, ସେଟା ସେଇ ବେସର ସହିତ ସିଝିବ। ଆଉ ଲୁଣ, ହଳଦୀ ବି ସୁ ସ୍ଵାଦ ଅନୁସାରେ ପକେଇ ଦେଇଥିବେ। ଅ ଟୋଟାଲି ନ୍ଦରୁୁ କୋଡ଼ିଏ ମିନିଟ୍ ପରେ ସେଇଟା ଭଲ ଭାବରେ ସିଝି ଯାଇକି ରେ ରେଡ଼ି ହେଇଯାଇଥିବ। ଆପଣ ହାଲକା ତେଲ ପକେଇକି ତା ସ୍ ଚାରିପଟେ ତାକୁ ଭଲସେ ଭାଜିବେ ଭାଜିବେ ଆଉ ତାକୁ ଯଦି ଉଷୁମ୍ ଉଷୁମ୍ ଖାଉଚନ୍ତି, ସେଇଟା ପାଟିକୁ ଭଲ ସ୍ୱାଦ ଆସିବ। ହଉ।
ଲିଙ୍ଗରାଜ ମନ୍ଦିରର ଅଭଡ଼ା କେବେ ଖାଇଛନ୍ତି?
ଲିଙ୍ଗରାଜ ମା ମନ୍ଦିର ଅବଢା ଖାଇଛି ମତେ କିନ୍ତୁ
ହଁ ହଁ ହଁ ସେଇଟା ହିଁ କହୁଛି ସିଏ ଅଲଗା ଇଏ ଅଲଗା କି?
ହଁ ହଁ ଏଇଟା ଅଲଗା, ସେଇଟା ଅଲଗା କାରଣ ଲିଙ୍ଗରାଜ ମନ୍ଦିର ଭିତରେ ବି ଅଭଢା ପ୍ରସ୍ତୁତ ହେଇଛି ଭୋଗ ଲାଗେ। ଆଉ ଖାଇବା ପାଇଁ ବି ମିଳେ, ତାଙ୍କର ଆନନ୍ଦ ବଜାରେ। ବାକି ରହିଲା ଅନନ୍ତ ବାସୁଦେବ ମନ୍ଦିର ସେଇଠି ପାଖରେ ଅଛି, ଲିଙ୍ଗରାଜ ମନ୍ଦିର ପାଖରେ
ହଁ, ମୁଁ ସେ ଅନନ୍ତ ବାସୁଦେବ ମନ୍ଦିରରେ ଖାଇଛି, କିନ୍ତୁ ଲିଙ୍ଗରାଜ ମନ୍ଦିର ଭିତରେ କେବେ ଖାଇନି।
ଆଚ୍ଛା ଦେଖନ୍ତୁ କେବେ ଖାଆନ୍ତୁ ଏମିତି ତ ନହିଁ ଯେ ଆମେ ପ୍ରସାଦ କୁ ଖରାପ କହିବା ଖାଇବା ଭଲ, କିନ୍ତୁ ଏମିତି ବି କୁହନ୍ତି ବଡ ଠାକୁର ମନ୍ଦିର ଆମର ଜଗନ୍ନାଥ ପୁରୀ ମନ୍ଦିର ଅଭଢା ପୁପି ଅନନ୍ତ ବାସୁଦେବଙ୍କ ପ୍ରସାଦ ଟା ବହୁତ ଭଲ ଲାଗେ, ଭଲ ମିଳେ। ଭଲ ଥାଏ ଆପଣ ହଁ। ଆପଣ ମତେ ବି ବହୁତ ଭଲ ଲାଗେ ଅନନ୍ତ ବାସୁଦେବଙ୍କୁ ମହାପ୍ରସାଦ ଟା ଯୋଉଟା ଆମର ଏଇଠି ମିଳେ। ଲିଙ୍ଗରାଜ ମନ୍ଦିର ପାଖରେ ଆପଣ ଆସନ୍ତୁ, କେବେ ଗୋଟେ ଖାଇବେ
ହଉ ତାହେଲେ ଠିକ୍ ଅଛି ଆଉ
ହଁ, ଆଉ ମ୍ୟାଡାମ ଇସ୍କନ ମନ୍ଦିର ଯାଇଛନ୍ତି?
ହଁ ଯାଇଛି।
ଇସ୍କନରେ ବି ମିଳେ ପ୍ରସାଦ କେବେ ଖାଇଛନ୍ତି ସେଠି?
ହଁ ଖାଇଛି ଆଗରୁ ଯେମିତି ଥିଲା ଟେଷ୍ଟ, ଏବେ ତ ଟୋଟାଲି ବି ସେ ସେମତି ଟେଷ୍ଟ ନାହିଁ। ହେଲା, ଏବେ ବହୁତ ପ୍ରାଇସ୍ ବଢେଇ ସାରିଲାଣି ହେଲା।
ଆଜ୍ଞା।
ତା କ୍ଵାଲିଟି ଟା କମେଇ ସାରିଲାଣି ହେଲା। ଏଇଭଳି ଭାବରେ କରିସାରିଲାଣି। ଟେଷ୍ଟ ବି ଆଗ ଭଳିଆ ନାହିଁ। ଯୋଉ ଆମର କଣ ତ, କୃଷ୍ଣଙ୍କ ଜନ୍ମଦିନ ଯୋଉଦିନ।
ହଁ ହଁ।
ଜନ୍ମାଷ୍ଟମୀ ହଁ ଜନ୍ମାଷ୍ଟମୀରେ ଟିକେ ଭଲ କରୁଛନ୍ତି। ଯେହେତୁ ସେଦିନ ମାନେ ଠାକୁରଙ୍କ ଜନ୍ମଦିନ ସେଦିନ ହିଁ କେବଳ ଭଲ ହଉ ମାନେ ଭଲ, ସେଇ ଦିନ ହିଁ ମତେ ଲାଗେ ଭଲ ମିଳେ ବାକି ସବୁଦିନର ଟେଷ୍ଟ ପୁରା ନା ଆଗ ଭଳି ନାହିଁ। ହେଲା, ସବୁକୁ ବେପାର ବନେଇ ସାରିଲେଣି ହେଲା, ସେଥି
ସେଇଟା ତ ସତ କଥା। ଆଉ କଣ କରିବା।
ହୁଁ, ଆଉ ଗୋଟେ ଅଛି ଆମର ନଅତାଲା ପାଖରେ ହେଲା ଯୋଉ ପେଟ୍ରୋଲ ପମ୍ପ ଗୋଟେ ଅଛି, ଇଣ୍ଡିଆନ ଅଏଲ ନା କଣ ଗୋଟେ ଅଛି। ତା ସାଇଡ ରେ ଗୋଟେ ଜଗନ୍ନାଥ ମନ୍ଦିର ଅଛି ସେଠି ବି ଭଲ ଦଉଛନ୍ତି ଖାଇବା। ଖାଇଛନ୍ତି କେବେ?
ଆଜ୍ଞା।
ଖାଇଛନ୍ତି?
ଓ କୋଉଠି କହିଲେ?
ସେ ଯୋଉ ଆମର ନତାଲା ସାଇଡରେ ଗୋଟେ ପେଟ୍ରୋଲ ପମ୍ପ ଅଛି।
ନତାଲା ସାଇଡ ରେ ପେଟ୍ରୋଲ ଟାଙ୍କି ହଁ କଣ ସେଠି କୋଉଠି କଣ ମିଳେ?
ତା ସଇଟରେ ଠ ଗୋଟେ ଜଗନ୍ନାଥ ମନ୍ଦିର ଅଛି, ହେଲା କି ସେଠି ସେମାନେ ନାଇଁ ମ୍ୟାଡାମ ଖାଇନି ଆପଣ କେବେ ଖାଇଛନ୍ତି? ହଁ ସେଠି ଆଚୁଆଲି ଶହେ ଟଙ୍କାରେ ହେଲା ସେ ତିନି ପ୍ରକାର ଅନ୍ନ ଦଉଛି, ହେଲା ଗୋଟେ ମୁଗ ଅନ୍ନ ଆଉ ଗୋଟେ ମି ମିଠା ଖିଚୁଡି, ଆଉ ଗୋଟେ ନର୍ମାଲ, ନର୍ମାଲ ଅନ୍ନ ହେଲା। ତାପରେ ଡାଲମା, ତାପରେ ଯୋଉ ଛୋଲେ ତରକାରୀ। ନେଲା, ଖଟା। ଖଟା ଆଉ ଖିରି ଆଉ ଶାଗ ମୁଗ। ଏମିତି ସବୁ, ଆଉ ଭଲ ଦଉଛି, ଖାଇଥିଲି ବହୁତ ଦିନ ହେଇଗଲାଣି ସେ
ହଁ ବହୁତ ଭଲ ମିଳୁଛି ତାହେଲେ। ରାମ ମନ୍ଦିର ସାଇଡ ରେ ଯୋଉଟା ଦିଅନ୍ତି, ପରଟା, ଡାଲମା, ବରା, ଚପ୍ ତର ଓ ସେଗୁଡା ବି ଖାଇଛନ୍ତି କେବେ? ସେଇଠି ତ ପୁରା ପେଟ ଫୁଲ ମ୍ୟାଡ଼ାମ।
ହଁ, ହୁଁ, ହୁଁ, ସେଠି ବି ଖାଇଛି ସେଠି ବି ଭଲ ଟେଷ୍ଟ।
ହଁ, ମତେ ବି ବହୁତ ଭଲ ଲାଗେ। ମୁଁ ବି ସେଇଠି ଥରେ ମୁଁ ଥରେ ହିଁ ଖାଇଛି ସେଇଠି ବେଶୀ ଖାଇନି
ଆଛା ଆଉ କୋଉଠି ଭୁବନେଶ୍ଵର ରେ ଭଲ ମନ୍ଦିର ଖାଇବାକୁ ମିଳୁଛି?
ଭୁବନେଶରରେ ମନ୍ଦିର ଖାଇବା ଅ ନା ମୁଁ ଏତେ ଜାଣିନି ମତେ ଅନନ୍ତ ବାସଦେବଙ୍କର ପ୍ରସାଦ ପାଇଁ ହଁ ଭଲ ଲାଗେ।
ଆଛା। ଆଉ ଗୋଟେ ଦେଇଛି କୋଉଠି କହିଲ? ହ୍ୟାଲୋ ମୁଁ କହିଲି ଆ ଆଉ ଗୋଟେ ଦଉଛି ଆମର ସେ ଯୋଉ ରାଜମହଲ ପାଖରେ ହେଲା। ରାଜମହଲ ହଁ ରାଜମହଲ ର ମ୍ୟାସ୍ ସାଇଡିଗଳିରେ। ହେଲା ଗୋଟେ ଖାଇବା ଦଉଛି ଗୋଟେ ଛୋଟ ଦୋକାନଟା ଅଛି ଛୋଟ ହୋଟେଲଟେ ଅଛି ନା ମନ୍ଦିର ନୁହେଁ। ଛୋଟ ହୋଟେଲ ସିଏବି ଭଲ ଦଉଛି।
ଆଛା
ଏଠି ପ୍ରାଇସ୍ ଟିକେ ଅଧିକ ନେଉଛି ହୁଁ। ଏଠିଦିନ ବେଳେ ରୁଟି ମିଳେ ନା ବାକି ଆଉ ଜିନିଷ ସବୁ ମିଳେ।
ହ୍ୟାଲୋ।
ହଁ।
ଏମିତି ସବୁ ଆଉ ଏଇ ଜାଗାରେ ଆଉ।
ଆଛା ହଉଆଉ କୋଉଠି କଣ ଭଲ ମିଳେ?
ଆଉ ଫେମସ୍ ବାଲା ଫୁଡ ଆମର ଯୋଉ ରୋଲ।
ହଁ ହଁ ରେଲଟା କୋଉଠି କେଶରି ଡକେଜ। ଆଉ ଭେଜେନା ନନ ଭେଜେ କଥା କହୁଛନ୍ତି।
ଭେଜ୍ ନନ୍ ଭେଜ୍ ଦିଟା ଜାକ କେବେଆଛି। କେଶଟାବି ସ୍ପିଲ ବଲ ସାଇଟ ରେ ସେଟା ରୋଲ ପାଇଁ ଫେମସ। ଆଉ ଚାଟ ତ ଜାଣିଥିବେ ସ ସହିଦନଗର ହଁ ଜାଣିଛି।
ଆଉ ଆଉ କଣ ଖାଇବା ଆଉ ରାମ ମନ୍ଦିର ସାଇଡ ରେ ଯୋଉ ଖାଉ ଗଳି ଅଛି।
ହଉ ଗଲେ ହଁ, ସେଇଠି ମୁ ଖାଇଛି ମ୍ୟାଡାମ ତାର ସବୁ ଜିନିଷ ଭଲ ଲାଗେ ପନିର ଟିକା।
ଟେ ଦିଏ। ଆ ଚୀଜ କେକ୍ ହେଲା ଟିକେ ପ୍ରାଇସ୍ ହଁ। ପ୍ରାଇସ୍ ଅଧିକ ନିଏ ବଢିଆ ଲାଗେ ଚିଜ କେକ୍।
ଆଚ୍ଛା
ଛୋଟ ପିସ୍ ଟେ ଥିବ।
ହଁ ବୁଝିଲି
ଏମିତି ସବୁ ଆଉ ଆଉ ଆପଣଙ୍କ ନଜରରେ କୋଉଠି କଣ ଖାଇବା ଅଛି କୁହନ୍ତୁ।
ଏବେ ମ୍ୟାଡ଼ାମ ମୁଁ ଏତେ ବାହାରେ ଖାଏନି।
ଆଛା
ତଥାପି ବେଳେ ବେଳେ ଯାଉ ଯୋଉଠି ହୋଟେଲ ହେଲା କି ରେଷ୍ଟୁରାଣ୍ଟ ରେ ଖାଇବା ପାଇଁ ଆମର ଗୋଟେ ଜାଗା ଆମର ଗୋଟେ ଅଛି ସବୁ ରେଷ୍ଟୁରାଣ୍ଟ ଘରିକା ସେଠି ଭଲ ହେ ଗୋଟେ କଣ୍ଟା ବି କିଚେନ ଅଛି ହଁ, ହଁ ସେଇଠି ତମେ ବଜେଟ୍ ଫ୍ରେଣ୍ଡଲି ପୁରା ଷ୍ଟାର୍ଟର ନେଇକି ମେନ୍ କୋର୍ସ୍ ଯାଏ ଯାହାବ ଖାଉଛ ଆରାମ ସେ ପେଟ ଫୁଲ ଟେଷ୍ଟ ବି ଭଲ ସେଠି ବିରିୟାନୀ ଟା ବହୁତ ଭଲ ଲାଗେ।
ଷ୍ଟାର୍ଟର ରେ କଣ ଦଉଛନ୍ତି ସେଠି?
ଆଉ ଷ୍ଟାର୍ଟର ରେ ତମେ ପାଇବ ଚିଲି ଏ ଯୋଉ ବେବି କଣ ନେବାକୁ ଆସେ। ଚିଲ୍ଲି ବେବି କର୍ଣ ହେଲା କି ଚିକ୍ କ୍ରିସ୍ପି ଚିଲି ବେବୀ କର୍ନ ଯୋଉଟା ଆଉ ହଁ। ପନିର ପନିର ଟିକା, ଆଉ ମଲାଇ କବାଵ୍ ଚିକେନ କବାଵ୍ ଯଉଟା। ଅଁ ଏ ସବୁ ବହୁତ ଭଲ ରୁହେ, ଆଉ ଚିକେନ ଲଲିପପ୍ ଟା ଚିକେନ ତଙ୍ଗଡି ଆଉ ଗୋଟେ ତାଙ୍କର ଆସୁଛି ଚିକେନ ପ୍ଲାଟର ଅ ଚିକେନ ତାପରେ ତନ୍ଦୁରୀ ପ୍ଲାଟର ନା କଣ ଏମିତି ରହୁଛି। ସେଇଥିରେ ତିନି ଚାରିଟା ମାନେ ବେଶୀ ପିସ୍ ନଥିବ ଦୁଇ ଦିଇ ପିସ୍ ଲେଖ ସବୁଥିରୁ ଥିବ। କିନ୍ତୁ ଭେରାଇଟି ବାଲା ମିଶିକି ଥିବ।
ଆଛା ଏମିତି ସବୁ ତ ହେଲେ ରହୁଛି। ଆଉ ରାତିରେ କଣ ରୋଷେଇ ବନଉଛନ୍ତି?
ହାଲୋ ମ୍ୟାଡ଼ାମ୍।
ହଁ
ଆପଣଙ୍କୁ ଆଉ କୋଉଠି କଣ ଭଲ ଲାଗେକୋଉ ରେଷ୍ଟୁରାଣ୍ଟ ର ଖାଇବା ମତେ ତ ସେଇଠି କଣ୍ଟ୍ରି କିଚେନରେ ବହୁତ ଭଲ ଲାଗେ।
ମୁଁ ତ ବେଶୀ ଘର ଖାଇବା ହିଁ ଭଲ ପାଏ ଖାଇବା ପାଇଁ ବେଳେ ବେଳେ ବାହାର ଖାଇବା ମତେ ଯେତେ ବନେଇକି ଖାଇବା ପାଇଁ ଭଲ ଲାଗେ ଖାଇବା ଗୁଡାକ ନିଜ ହାତରେ।
ହଁ
ସେଟା ହଁ ଭଲ ଲାଗେ ବାହାରେ ହୋଟେଲ ଫୋଟେଲରେ ଦେହ ଖରାପ ହଉଛି ନା ହେଲା। ସେଥିଲାଗି ଆଉ ସତ କଥା ସେଇଥିପାଇଁ ଆଉ।
ହଁ
ଠିକ୍ ଅଛି ମ୍ୟାଡ଼ମ୍। ମୁଁ ଯାଉଛି ଟିକେ ଗୋଟେ କାମ ଅଛି, ମୁଁ କର ଭଲ ଲାଗିଲା ଧନ୍ୟ ବାଦ ଆଜ୍ଞା।
ଆଜ୍ଞା।